ହ୍ୟାଲୋ ନମସ୍କାର
ନମସ୍କାର
କଣ କରୁଛ?
ଛାତ ଉପର ବସିଛି।
ଆଉ ତମ ଘରେ ସବୁ ଭଲ ଅଛନ୍ତି?
ହଁ ସମସ୍ତେ ବହୁତ ଭଲ ଅଛନ୍ତି ଆଉ ତମ ଘରେ?
ହଁ ଆମ ଘରେ ବି ସବୁ ଭଲ ଅଛନ୍ତି। ଏ ପାଣିପାଗ ପାଇଁ ଟିକେ ବାପା ମାଙ୍କର ଦେହ ଖରାପ ଥିଲା। ବର୍ତ୍ତମାନ ଏବେ ଚିକିତ୍ସା ହେଇକି ଭଲ ଅଛନ୍ତି ସେମାନେ। ଆଉ ମଉସା ମାଉସୀ ଆଉ ଛୁଆ ମାନେ ସବୁ ଭଲ ଅଛନ୍ତି?
ଆମ ଘରେ ସମସ୍ତେ ଭଲ ଅଛନ୍ତି। ଏବେ ଏବେ ଟିକେ ପାଣିପାଗ ଭଲ ନାହିଁ ତମର ସେପଟେ ବହୁତ ବର୍ଷା ହଉଛି କି?
ହଁ ଆମର ଏପଟେ କାଲି ବହୁତ ଜୋରେ ବର୍ଷା ହେଇଛି। ଆଉ ଆଜି ବହୁତ ଜୋରେ ଖରା ହେଇଛି।
ତମ ଦେହ ଭଲ ଅଛି ତ ଏତେ ଖରାରେ ବାହାରିବନି ଘରୁ।
ହଁ ମୋ ଦେହ ବହୁତ ଭଲ ଅଛି। ଆଉ ତମର ସେପଟେ କଣ ସବୁ ଚାଲିଛି?
ଆମର ତ ଏପଟେ ବାବା ମା ଗାଁରେ ଅଛନ୍ତି। ମୁଁ ଟିକେ ବାହାରେ ରହୁଛି ଆଜି ଆଜି ସନ୍ଧ୍ୟା ବେଳେ ଭାଇ ଭଉଣୀ ଆମେ ସମସ୍ତେ ଯାଇଥିଲୁ ବଜାର ବୁଲିବାକୁ ଖାଇପିଇ କି ଏବେ ଘରେ ପହଞ୍ଚିଲୁ।
ହଁ- ହଁ- ହଁ ଆମର ବି ସାନ ଭାଇ ଆସିଛି। ଆଉ ଆମେ ବି ଆଜି ଟିକେ ଭଲ ଭଲ ରୋଷେଇ କରିକି ଖା ପିଅ ଏବେ ସରିଲା ଆମର। ଆଉ ଆମର ବାପ ପା ସିଏ ତୋ ଚାଷ ବାସ କରନ୍ତି। ଏମିତି ଚାଷ କାମ ଚାଲିଛି ଏବେ ଆମର ଜମି ଗୁଡ଼ାକରେ ତଳି ତଳି ପକ ପକା ଚାଲିଛି ଧାନ ଅଁମ୍ ବୁଣୁଛନ୍ତି ଏବେ।
ତମର କେବଳ ଧାନ ଚାଷ କରନ୍ତି ନା ଆଉ କଣ ଚାଷ ବି କରନ୍ତି?
ହଁ ଧାନ ଚାଷ ହୁଏ ମାଣ୍ଡିଆ ହୁଏ ରାଶି। ଆଁ ନଡ଼ିଆ ହାଁ ଏମତି ବିଭିନ୍ନ ପ୍ରକାର ଚାଷ ହୁଏ। ଆଉ ଏବେ ଧାନ ଚାଷ ହୁଏ। ରାଶି ରାଶି ଲଗା ହେଇଥିଲା ରାଶି ଏବେ ଘର ହଁଅ ସେଟା ଆୟ ହେଇକି ଘରକୁ ଆସି ଯାଇଛି। ପୁଣି ଧାନ କାମ ଚାଲିଛି। ଏବେ ଧାନ ବୁଣା ହେଉଛି ଟିକେ ଯଦି ବର୍ଷା ହବ ବର୍ଷା ହେଲା ପରେ ଟିକେ ମାଟି ଟା ଉର୍ବର ରହିବ। ଭଲ ଫସଲ ଦେବ ଆଉ
ହଁ
ରାତ୍ରି ଆମର ଏବେ ସରିଲା।
ହଁ ଆମର ବି ମୁଁ ତ ଆମେ ସବୁ ଯାଇଥିଲୁ ଚୁ ବାହାରକୁ ଖାଇ ପିଇକି ଏବେ ତ ଜଷ୍ଟ ଆସିଲୁ ଆଉ।
ହଁ ତମର ସେପଟେ କଣ ସବୁ ଚାଷ ହୁଏ?
ଆମର ଏପଟେ ଧାନ ଚାଷ ଟା ବହୁତ ହୁଏ, ତାପରେ ଏଇ ଯୋଉ ଏବେ ରିସେଣ୍ଟ ମୁଗ, ବିରି ଏସବୁ ଲଗା ହୋଇଥିଲା ତାକୁ ତୋଳା ସରିଲାଣି। ଆଉ ବୁଟ୍ ହଁ ଏ ଯୋଉ ଆମର ସୋରିଷ ଚାଷ ହୁଏ, ସୂର୍ଯ୍ୟମୁଖୀ ଚାଷ ହୁଏ ଏସବୁ
ହୁଁ ହଁ।
ଆଉ ପନିପରିବା ତ ସବୁ ଲଗା ହେଇଚି ଭେଣ୍ଡି, ପୋଟଳ ଏସବୁ
ହଁ ହଁ ହଁ ବହୁତ ବଢିଆ। ଉଁ ତମର ବାଡ଼ ଅଛି?
ହଁ ବାଡ଼ ଅଛି। ହୁଁ।
ଓ ଓହୋ ସେଥିରେ ଲଗାଯାଏ?
ହଁ ସେଥିରେ ଲଗାଯାଏ।
ହଁ ହଁ ବହୁତ ବଢିଆ ଆମର ବି ଅଛି ଆମର ବି ଏମି ସେମିତି ହଁ କରାହଉଚି। ଆଉ ମୂଲିଆ ମାନେ ଯାଇକି ସବୁ କରିକି ଘରକୁ ଆସେ ଆଉ ଏମତି ସବୁ
ମତେ ତ ବହୁତ ଭଲ ଲାଗେ। ମୁଁ ଯେତେବେଳ ଘରକୁ ଯାଏ ନିଜେ ଚାଷ ଜମିକୁ ଯାଇ ମାନେ ବିରି ତୋଳିବା ହଉ କି ଏ ଜଉ ଆ ଡ଼ାଲି ଯୋଉ ଜାତୀୟ ଫସଲ ସେଗୁଡ଼ା ତୋଳିବା ଏସବୁ କରିଦିଏ।
ହଁ ହଁ। ହଁ ମତେ ବି ସେଇ ସବୁ କରିବା ପାଇଁ ବହୁତ ଭଲ ଲାଗେ। ବହୁତ ମ ଭାଇର ମୋର ସେ ଖେଳିବା କୋଦିବା ମତେ ସ ର ବହୁତ ଭଲ ଲାଗେ।
ଆମ ତିନି ଭାଇ ଭଉଣୀ ମିଶିକି ସେମିତି କରୁଥିଲୁ। ହଁ।
ହୁଁ। ଆଉ ତମର ସେପଟେ ଯୋଉ ଗ ଏ ଗାଈ ରଖିଚ କି ନାଇଁ ତମ ଘରେ?
ବହୁତ ହଉଚି। କଣ?
ଆ ତମର ସେପଟେ ଗାଈ ରଖିଚ କ୍ଷୀର ପାଇଁ କି? ଗାଈ ରଖିଚ କି ତମ ଘରେ କ୍ଷୀର ପାଇଁ କି? ହଁ ଆଉ ବଢିଆ ତ।
ଅଛି।
ବହୁତ ଭଲ।
ଏ ଆମ କିଏ ଅଛି?
ହଁ। ହଁ ବୁଝିପାରିଲେ ଆମ ଘରେ ମଧ୍ୟ ତିନିଟା ଗାଈ ଅଛନ୍ତି। କ୍ଷୀର ଦିଅନ୍ତି କ୍ଷୀର ଛେନା ସବୁ ଆମେ ଖାଉ।
ହଁ ଅ।
ଆଉ କେବେ ଆସୁନ ଆମ ଘର ପଟେ।
କଣ?
ଆମ ଘର ପଟେ କେବେ ଆସୁନ ବୁଲି ଆସିବ ସମସ୍ତେ ବାବା ମା ଭାଇ ସମସ୍ତେ। ଆସୁନା କେବେ?
ହଁ ହଁ ଯିବୁ ଆମେ ଏବେ ରଥଯାତ୍ରା ଆସୁଛି ନା।
ଯାତ୍ରା ଆସ ହୁଁ
ଆଉ ରଥଯାତ୍ରା ପାଇଁ ଆମେ ତମର ସେପଟେ ଆସିକି ବୁଲିକି ଯିବୁ ଆଉ।
ଠିକ୍ ଅଛି ଆସିଲା ଭଲ ଲାଗିବ ତାପରେ
ହଁ ଆମର ଏଠି ପୁରୀରେ ରଥଯାତ୍ରା ହୁଏ ନା ତ ଆ ସେ ଇଏରେ ଆମେ ଆସିଯିବୁ। ଆସିକି ତମର ସେପଟେ ମଧ୍ୟ ବୁଲିକି ପଳେଇବୁ ଆଉ
ଆମର ଏପଟେ ଚାନ୍ଦିପୁର ଅଛି ଆସିଲେ ଚାନ୍ଦିପୁର ବୁଲେଇବି ତୁମକୁ ଜଗନ୍ନାଥ ଅଛନ୍ତି ଜଗନ୍ନାଥ ଇମାମି ଜଗନ୍ନାଥ ମନ୍ଦିର ସେ ଏଠି ବୁଲେଇବି କ୍ଷୀରଚୋରା ମନ୍ଦିର ଅଛି ସେଠି ମଧ୍ୟ ବୁଲେଇବି ତମକୁ।
ହୁଁ ବହୁତ ବଢିଆ ଲାଗେ ଯଦି ଆମେ ସାଙ୍ଗ ଦି ସାଙ୍ଗ ମିଶିକି ବୁଲିବା ଆହୁରି ବହୁତ। ତୁ ମଜା ଲାଗିବ।
ହଁ ବହୁତ ମଜା ଲାଗିବ ହୁଁ।
ହଁ ମୁଁ ମୋ ସାନ ଭାଇ ଟାକୁ ଧରିକି ପଳେଇ ଆସିବି।
ହଁ
ଆମେ ଆଉ ତମେ ତମ ଭାଇକ ଧରିକି ପଳେଇ ଆସିବ। ବହୁତ ଆନନ୍ଦ ନବା ଆମେ।
ହଁ
ହ ଆମର ଏପଟେ ହେଲେ ପୁରୀ ରଥଯାତ୍ରା ହୁଏ।
ହୁଁ କାଲି ତ ଗଲ ନା ଆମର ଯୋଉ ହଁ ଜଗନ୍ନାଥଙ୍କର ଯୋଉ ସ୍ନାନ ଉତ୍ସବ ଗଲା।
ହଁ
ତମେ ଯାଇଥିଲ କି?
ନା ଏତେ ଲୋକ ଭିଡରେ ମୁଁ ଆଉ ଯାଇନାହିଁ।
ହଁ
ହଁ ଆମିତି ସବୁ ଟେଲିଭି ଭିଜନ ମାଧ୍ୟମରେ ଦେଖିଥିଲି। ସେ ବହୁତ ଭିଡ ଥିଲା।
ବହୁତ ଭିଡ଼ ଥିଲା ମୁଁ ବି ଦୂରଦର୍ଶନ ମାଧ୍ୟମରେ ଦେଖିଥିଲି ଭଲ ଲାଗିଲା। ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିକି ଭଲ ଲାଗିଲା।
ହଁ ମତେ ବି ଦେଖିକି ବହୁତ ଭଲ ଲାଗିଲା। ଆଉ ତମେ କେବେ ହବ ବଲେ ମଉସା ମାଉସୀଙ୍କୁ ଧରିକି ଆମ ଘର ଆଡେ ଟିକେ ଆସିକି ବୁଲିକି ଯାଇଥିଲେ ଆମକୁ ଟିକେ ଭଲ ଲାଗିଥାନ୍ତା।
ଯିବୁ ଯିବୁ ଆ କିଛି ଦିନ ଭିତରେ ଆମେ ସମସ୍ତେ ମିଶିକି ଯିବୁ ବୁଲି ଆସିବୁ ତମ ଏରିଆରେ ତମ ଜାଗାରେ କଣ କଣ ଅଛି ଯାଇ
ହଁ ଆଚ୍ଛା ରଥଯାତ୍ରା ଉପଲକ୍ଷେ ତମର ଘରେ କଣ ପିଠା ପଣା ଏମିତି ହୁଏ କି
ହଁ ରଥ ଯେବେ ଥାଏ ଆମର ସେଇଠି ଆମ ଘର ପାଖରେ ରଥ ହୁଏ। ସେଇଠି ଆମେ ଭୋଗ ବନେଇକି ଅ ପିଠା ରସଗୋଲ୍ଲା ଆଉ ନଡ଼ିଆ। ରେ ଗୋଟେ ମିଠା ହୁଏ ଆମର ସେପଟେ ସେଇଟା ବନେଇକି ମା ଭୋଗ ଦିଅନ୍ତି। ଆଉ ଫଳ ସବୁ ପ୍ରକାର ଦିଆଯାଏ ମନ୍ଦିରକୁ।
ଏ ତ ବହୁତ ବଢିଆ।
ହଁ ବହୁତ ଭଲ ଲାଗେ।
ହଁ। ଆମର ଏପଟେ ଆମ ମା କରନ୍ତି ଏପଟେ ଆମ ଗାଁରେ ସମସ୍ତେ କରନ୍ତି। ପୋଡ଼ପିଠା।
ହୁଁ ହଁ ବହୁତ ଭଲ ଲାଗେ ମତେ।
ହଁ ସେ ପୋଡ ପିଠା ଚନ୍ଦ୍ରକାନ୍ନ୍ତିି। ଆଉ ଏଣ୍ଡୁରି ପିଠା କାକରା ହଁ ଆମର ଏପ୍ ପଡେ ଏ ସବୁ ପିଠା ହୁଏ। ଆଉ ମତେ ଖାଇବେ ମତେ ଗରମା ଗରମ ଖାଇବା ବି ମତେ ବହୁତ ଭଲ ଲାଗେ।
ତା ସହିତ ଟିକେ ମଟର ତରକାରୀ।
ହଁ ବାସ୍ ଆହୁରି ଭଲ ଲାଗିବ।
ହଁ ବଢ଼ିଆ ଜମି ଜିବ ପୁରା।
ହଁ। ଆଉ ଆମେ ଦି ସାଙ୍ଗ ଯଦି ମିଶିକି ରହିବା ଆହୁରି ଭଲ ଜମିବ।
ଆମେ କେବେ ଗୋଟେ ଆ ଯୋଜନା କରୁନ କି ଆମେ ଦି ଜଣ ମିଶିକି ବୁଲାବୁଲି କରିବା ଗୋଟେ କଉଠିକି ଯିବା। ବହୁତ୍ ଆନନ୍ଦ କରିବା।
ହୁଁ ଆଉ କଣ ଖବର ସବୁ ଅଛି ତମ ପାଖରେ?
ଭଲ ଏବେ ତ ଅ ବଜାର କରିକି ଆସିଲି। ଟିକେ ଧୁଆ ଧୁଇ ହେଇ ଜଷ୍ଟ ଟିକେ ଖଟରେ ଗଡୁଥିଲି। ତମେ ଫୋନ ତ ତମେ ତ କଥା ହେଲ ଭଲ ଲାଗିଲା ମତେ।
ହଁ ମତେ ବି ତମ ସହିତ କଥା ହେଇକି ବହୁତ ଭଲ ଲାଗିଲା। ଆଉ ମଉସା ମାସିକ ଖବର ଜାଣିବା ପାଇଁ ମତେ ଟିକେ ଭଲ ଲାଗେ ସେ ସେଥିପାଇଁ ତମକୁ ଟିକେ ଅ କଥା ହେଇଗଲେ ତମ ସହିତ ତାଙ୍କ ଖବର ନେଇ ହବ। ଏମିତି ଭଲ ଲାଗେ ମୋ ମା ମଧ୍ୟ ପଚାରୁଥିଲେ ଗତକାଲି ଯେ ମଉସା ମାଉସୀ କେମିତି ଅଛନ୍ତି ତୁ ଟିକେ ପଚାରିନେବୁ। ପାଣିପାଗ ପାଇଁ ଏବେ ସମସ୍ତଙ୍କର ଦେହ ତ ଟିକେ ଖରାପ ହୁଏ।
ହୁଁ।
ପୁଣି ଭଲ ହୋଇଯାଏ। ଆଉ ଏବେ
ହଁ।
ନା
ହୁଁ।
ତ ଚାଷ ବାସ ଦିନେ ବହୁତ ବର୍ଷା ମଧ୍ୟ ହବ। ବର୍ଷାରେ ଜମିକୁୁ ଯାଆନ୍ତି। ଏମିତି ଆମର ସେପଟେ ସବୁ ଖବର ଆଉ।
ଆଉ ବାବା ମାଆଙ୍କୁ ଆଣିକି ଔଷଧ ଦବ। ତାଙ୍କର ଦେହ ଭଲ ନାହିଁ ତ।
ହଁ ଟିକେ ଭଲ ନାହିଁ। ଆଣିକି ଔଷଧ ପହଞ୍ଚେଇବି ତାଙ୍କ ପାଖରେ। ଆଉ ତମେ ମଧ୍ୟ ମାଉସା ମାଉସୀଙ୍କୁ କହିଦବ ଯେ ମୁଁ ପଚାରୁଥିଲି ତାଙ୍କ କଥା।
ହଁ।
ସିଏ ଖୁସି ଖୁସି ହେବେ। ମତେ ମ ଧ୍ୟ ଟିକେ ଖୁସି ଲାଗିବ।
ତମ ସହ କଥା ହେଇସାରି ତାଙ୍କ ସହିତ କଥା ହେବି। ତାଙ୍କୁ କହିବି ଓ ହଁ ତମ ବାବା ମା ଦେହ ଭଲ ନାହିଁ। ତମେ କେତେ କଣ ତାଙ୍କୁ ସାହାଯ୍ୟ କରୁଚ। ସବୁ କିଛି କହିବି। ତମେ ପଚାରୁଥିଲ ତାଙ୍କ କଥା, ସବୁ କହିବି ତାଙ୍କୁ।
ହଁ। ହଉ ତମ ସହିତ କଥା ହେଇକି ମତେ ବହୁତ ଆନନ୍ଦ ମିଳିଲା।
ହୁଁ।
ମୋତେ ବି ବହୁତ୍ ଭଲ ଲାଗିଲା। ତମର ଯେତେବେଳେ ସମୟ ହବ ମତେ ଫୋନ୍ କରୁଥିବ ଏମତି।
ହଁ ଏମତି କରୁଥିବି। ଆଚ୍ଛା ହଉ ମୁଁ ଏବେ ରଖୁଚି।
ହଁ ଠିକ୍ ଅଛି ଶୁଭରାତ୍ରି।
ଶୁଭ୍ ଶୁଭରାତ୍ରି ନମସ୍କାର।
ନମସ୍କାର।